ଲୋ, ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ଆଉ ଭାଇ କଣ କରୁଛନ୍ତି?
ଆ ବର୍ତ୍ତମାନ ତ ଏ ସମୟ ଗୋଟେ ଆରାମ୍ ନେବାର ସମୟ। ଗୋଟେ ମଜାରେ ଗୋଟେ କୁଲରେ ବସଆର ଗୋଟେ ସମୟ ଏଇଟା।
ଆଉ ଆପଣ ଖାଇସାରିଲେଣି?
ପୁରା ସମ୍ପୂର୍ଣ୍ଣ ଖାଦ୍ୟ ସରିଗଲାଣି। ବର୍ତ୍ତମାନ ମୁଁ ଆରାମ କରୁଛି। ସେପଟେ କଣ ଖବର, ସେପଟେ କଣ ଚାଲିଛି?
ଆମପଟେ ତ ପିଲାମାନେ ଏବେ ପ୍ରିପା ଜାଣିଥିବେ ସରକାରୀ ଯବ୍ ପାଇଁ ସରକାରୀ ଚାକିରି ପାଇଁ କେତେ କଣ କରୁଛନ୍ତି? ତ ସେଇ ଭଳିଆ ଚାଲିଛି ଆଉ। ସରକାର ଯବ୍ ତ କାଜ୍ ଆପଣ ଜାଣିଥିବେ କାହିଁକିନା ସରକାରୀ ଚାକିରି ନ କଲେ କିଛି ବି ନାହିଁ ଏ ମୂଲ୍ୟ।
ହଁ ହଁ ନିଶ୍ଚିତ ଭାବରେ।
କାହିଁକି ନା ଆପଣ ଜାଣିଥିବେ ବେ ବେସ୍ ସରକାରୀ ଚାକିରୀର ମୂଲ୍ୟ କିଛି ଗୋଟେ ଏ ହଁ ଗୋଟାଏ ପ୍ର ପ୍ରତିଶଧ ବି ଠିକ ନାହିଁ।
ହଁ ବାରେ ଯେଉଁ ଭଳିଆ ମାନେ ସମାଜର ମୂଲ୍ୟ ତିଆରି ହେଇଛି। ସରକାରୀ ଚାକିରି ନିଶ୍ଚିତ ଆବଶ୍ୟକ ଗୋଟେ ସମ୍ମାନୀୟ ଅ ପଦରେ ରହିବା ପାଇଁ।
ଆଜ୍ଞା ଆଜ୍ଞା। ଆଉ ଆପଣ ଏବେ କୋଉଥି ପାଇଁ ପଢା ଢି ନା ପଢ଼ାପଢି ସରିଗଲାଣି?
ନାଇଁ ପଢାପଢି ଚାଲିଛି। ମାନେ ଆପଣ ମାନେ ଯୋଉ ଅବସ୍ଥାରେ ଅଛନ୍ତି, ଆମ ମାନେ ବି ସେ ଅବସ୍ଥାରେ ହିଁ ଅଛୁ।
ଆଜ୍ଞା।
ଆମର ମଧ୍ୟ ମାନେ ଏ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁ ତୁତି ଚାଲିଛି।
ଆଜ୍ଞା।
ଆଶା ବିଶ୍ୱାସ୍ ଯଥାଶୀଘ୍ର ଚାକିରୀଟା ହେଇଯିବ।
ଆଜ୍ଞା! ଆଜ୍ଞା! ସେଇଟା ତ ସମସ୍ତେ ଚାହୁଁଛନ୍ତି। କାହିଁକି ନା ଚାକିରି ଗୋଟେ ଏ ଗୋଟେ ଏମିତି ଏବେକା ସମାଜରେ ଏମିତି ହେଇଗଲାଣି ଚାକିରି କଲେ ଆପଣଙ୍କ ମୂଲ୍ୟ ହିଁ ଗୋଟେ ଜିନିଷ ନାହିଁ। କାହିଁକି କାହିଁକି ନା ଆପଣ ଦେଖ୍ କୁହନ୍ତୁ ଆପଣ ଯଦି ଘରେ ରହିି ପଢାପଢି କରୁଥିବେ। କି ଚାକିରି ହେଇଗଲା ଭଲ କଥା ଚାକିରି ନହେଲେ ତ ଆହୁରି ଖରାପ ତ ଆପଣ ଯଦି ବାହାରେ ରହିି ପଢାପଢି କରନ୍ତି। ଯଦି ଆପଣ କିଛି ସମୟ ପାଇଁ ଗାଁକୁ ଯାଉଥିବେ କି ଆମେ ଯାଉଥିବେ ତ ଗାଁ ଲୋକ ଆପଣ ଦେଖିବେ ଚାକିରି ହେଲା କି ନାଇଁ ଏମିତି ଆପଣ ପଚାରିବେ ତ ସେ ସେ ଟାଇମରେ ଆପଣଙ୍କୁ ତ ବହୁତ ଖରାପ ଲାଗିବ।
ହଁ ନିଶ୍ଚିତ- ନିଶ୍ଚିତ- ନିଶ୍ଚିତ- ନିଶ୍ଚିତ
ହେଲେ ସିଏବି ଏଇଟା ଜାନୁନାହାନ୍ତି ପିଲାଟା କେତେ ପରିଶ୍ରମ କରୁଛି କି ନ କରୁଛି ସେଟା ଜାଣୁନାହାନ୍ତି।
ହୁଁ- ହୁଁ -ହୁଁ -ହୁଁ
ଆପଣତ ଜାଣିଥିବେ ଆକୁ ତେବେ ଏବେକା ପରିସ୍ଥିତିରେ ଚାକିରିୀ କରିବା ବହୁତ କଷ୍ ତେବେ ଏଇନା ଏବେକା ଚାକିରିରେ ତ ଏତେ ମାତ୍ରା ବିପୁଳ ମାତ୍ରାରେ ପିଲାମାନେ ତାଙ୍କର କ -କଠିନ ପରିଶ୍ରମ କରି- କରି ଚାଲିଛନ୍ତି।
ହୁଁ -ହୁଁ- ହୁଁ ନିଶ୍ଚିତ! ନିଶ୍ଚିତ! ତ ମୁଁ ଖାଲି ଏଇ ଛୋଟ ଜିନିଷ ଟିଏ କହିବି ଯେ ଆ ମାନେ ପ୍ରିପେରେସନ ସମୟରେ ତ ବହୁତ ଲୋକ ବହୁତ ଜିନିଷ କହିଲେ। ଆ କିନ୍ତୁ ଆମେ ତ ନିରାଶ ହେବାର ନାଇ- ନାଇ ଯେହେତୁ ଆମେ ପ୍ରତିଯୋଗିତା ମୂଳ ପରୀକ୍ଷାର୍ଥୀ ଆମେତ ଚାନ୍ସ ନାହିଁ। ନାଁ ନିରାଶ କରିପାରିବ।
ଆଜ୍ଞା! ସିଏତ ଆମକୁ କହିବେ। ତାଙ୍କ ସମୟ- ସମୟ ପଡିଛି। ସେଇଟା ସେତ କହିବେ ତ ଆମେ ତାଙ୍କ କଥାକୁ ଆମ ମୁଣ୍ଡକୁ ନେଲେ ଆମେ ପୁରା ତଳକୁ ଖସିଯିବା। ତ ଆମେ ତାଙ୍କ କଥାକୁ କୁ ନ ନେଇ ଆମେ ଆମର ଠିକ ବାଟରେ ଅଛେ। ସେଇଟା ଆମେ ଦେଖିବାକୁ ପଡିବ।
ହୁଁ ହୁଁ ହୁଁ ହୁଁ
ମାନେ ଆମେ ଯୋଉ ପରୀକ୍ଷାରେ ପଢାପଢି କରୁଛେ ତ ଆମେ ଆମର ନିଜର କ ଉଁ ମାଇଣ୍ଡଟା ମସ୍ତିଷ୍କଟା ପୁରା ସ୍ଥିର ରଖିବାକୁ ପଡିବ ଯେ ଆମେ ଏଇଠି ପଡୁଛେ। ଆମେ କାହା କଥା ଶୁଣିବା ନାହିଁ। ଆମେ ସେଇ ଗୋଟାଏ ଲକ୍ଷ୍ୟ ଆମର ଜୀବନରେ ଗୋଟାଏ ଲକ୍ଷ୍ୟ
ଠିକ-ଠିକ୍- ଠିକ୍- ଠିକ୍- ଠିକ୍- ପୁରା ଠିକ୍
ଆଉ କଣ କରିବା। ଆମ ଘର ଲୋକ ତ ଆମର ଏଇ ଗୋଟାଏ ଜବକୁ ହିଁ ଗୋଟାଏ ଚାକିରିରେ ହିଁ ଆମକୁ ଅନେଇ ଅଛନ୍ତି ସିଏ
ନିଶ୍ଚିତ! ନିଶ୍ଚିତ! ନିଶ୍ଚିତ! ତାଙ୍କେ ଖୁସି ହେବା ଉଚିତ ଆଡଭାନ୍ସ ଖୁସି ହୁଅନ୍ତୁ। ଆମେ ଜଲ୍ଦି ଚାକିରି ପାଇବା।
ଆଜ୍ଞା! ସେଇଟା ତ ସମସ୍ତେ ଘର ଲୋକ ପ୍ରାର୍ଥନା କରୁଛନ୍ତି। ଆଉ ଏବେ ତ ରଥଯାତ୍ରା ଆସିଲାଣି ଆପଣ କଣ ଯିବେ ନା ଯିବେନି ରଥଯାତ୍ରାକୁ
ଦେଖନ୍ତୁ ମାନେ ଆପଣଙ୍କ ପରିସ୍ଥିିତ ମୁଁ ବୁଝିପାରୁଛି। ଆଉ ଆମ୍ଭ ପିଲାଙ୍କର ନା ପର୍ବ ନା ପର୍ବାଣୀ
ହଁ ଆପଣ ନିଶ୍ଚୟ -ନିଶ୍ଚୟ ଆପଣ ଯୋଉଟା କହିଲେ ଠିକ କଥା ଆମମାନଙ୍କର ତ ଦିନ ରାତି ଗୋଟାଏ। ମୋ ପର୍ବପର୍ବାଣୀ ଆସିଲେ ଗଲେକି ଆମେ କିଛି ଜାଣିନାହୁଁ।
ନାଇଁ ଆମର କିଛି ପର୍ବ ପର୍ବାଣି ନାହିଁ। ଆଉ ଯେବେ ସକ୍ସେସ୍ ପାଇବା ତାଠୁ ବଡ ପର୍ବ କିଛି ନାହିଁ।
ଆଜ୍ଞା! ନିଶ୍ଚୟ ଆପଣ ଏ କଥାଟା କହିଲେ ଏଇଟା ସବୁଠୁ ବହୁତ ବହୁତ ଭଲ କଥା। ଯେ ଆମର ସକ୍ସେସ ହିଁ ଆମର ବଡ ପର୍ବ ସେଇଟା
ବହୁତ ବଡପର୍ବ ବହୁତ ବଡପର୍ବ।
ଆମେ ଯେତେ ସକ୍ସେସ ପାଇବେ ସେଦିନ ଆମେ ଯେତେ ଚାହିଁଲେବି ଆମେ ଆଖିରେ ସେ ଲୁହକୁ କେଭେବି ମାନେ ସେ ସସ୍କେସ ସେ ଲୁହକୁ କେଭେବି ଆମ ଆଖିରୁ ସୁଝି ପାରିବା ନାହିଁ।
ନାଇଁ ଭାଇ ନାଇଁ ସେଇଟା ଆମେ ପାରିବାନି। ଆଉ ଆଉଗୋଟେ ଜିନିଷ ମାନେ ସେଦିନ ଗୋଟେ ଏମିତି ଗୋଟେ ଅବସ କା ଆସିବ ମୁଁ ମାନେ ଅନୁମାନ କରୁଚି। ଗୋଟେ ମାନେ ସତେଯେମିତି ଗୋଟେ ବହୁତ ବଡବୋଝ ଯେମିତିକି ଉପରୁ ପଳେଇଛି। ଜି ଆଁ।
ଆଜ୍ଞା ଆଜ୍ଞା ନିଶ୍ଚିୟ ନିଶ୍ଚିୟ କାହିଁକିନା ଭାବନ୍ତୁ ପିଲାମାନେ ଗୋଟେ ଗୋଟେ ଜବପାଇଁ କେତେ କେତେ ବର୍ଷ ଲାଗିଯାଉଛି ଜବରେ ଗୋଟେ?
ବହୁତ ବହୁତ ହୁଁ ହୁଁ
ଆଉ।
ନାଇଁ ମତେ ବଟ ଯେତେ ଯେତେବେଳେ ମୁଁ ପ୍ରତିଯୋଗୀ ମୂଳକ ବନ୍ଧୁ ମାନଙ୍କ ସାଙ୍ଗେ କଥାବାର୍ତ୍ତା କରେ। ମତେ ନିଶ୍ଚିତ ଖୁସିଲାଗେ।
ହଁ ଆପ ଆପଣ ଆପଣ ଯୋଉରା କହିଲେନିକି ଏଇ ଏଇଟାବି ମତେ ଖୁସିଲାଗେ କାହିଁକିନା ସେମାନେତ ଆମକୁ ତାଙ୍କ ତାଙ୍କ ସେପଟ ଆମକୁ କଲକରନ୍ତି ମତେ ଆହୁରି ବହୁତ ଖୁସି ଲାଗିଛି। ସେମାନେ ଆମକୁ ସବୁ ପ୍ରତିଯୋଗିତା ସରକାର ଚାକିରି କଲା ପରେରେବି ଆମକୁ ଭୁଲି ନାହାନ୍ତି।
ହୁଁ ଉୁଁ ହୁଁ ହୁଁ।
ସେଇଟାତ ଆହୁରି ବହୁତ ଖୁସିଲାଗେ ଆଉ ତାଙ୍କୁ ଟାକୁ କିଛି ଶିଖି ଶିଖିବାକୁବି ମିଳେ ସେମାନେ ଆମକୁ କୁହନ୍ତିଯେ ଏଇ ଚାକିରି ଚାକିରିଟା ଏଇ ଟାଇପର ତମେ ଚାହିଁଲେ ଏଇ ଚାକିରି ଏଇ ଏଇ ଆସିପାରିବ। ସେମିତି ସବୁ ଆମକୁ ସବୁ ବୁଝେଇଥାନ୍ତି ସେମାନେ ଭିତରକୁ ଯାଇକି ତାଙ୍କର ସେମାନେ।
ହଁ ନିହାତି ନିହାତି ଭାବରେ ଖାଲିଏଇ। ପ୍ରତିଯୋଗୀ ମୂଳକ ପରୀକ୍ଷାରେ ଏମିତି କେତେଟା ଫେଜଥାଏ? ଯୋଉଟାକି ଟିକିଏ ଅସ୍ୱୀକାର ଲାଗେ ଯେମିତିକି ସିଲେକ୍ସନ ଲିଷ୍ଟରେ ନାଁ ବାହାରିବା ଏକ
ଦୁଇରେ।
ନିଶ୍ଚୟ ନିଶ୍ଚୟ।
ଦୁଇ ନମ୍ବରରେ ଯଦି ଆମଠାରୁ କମ ଷ୍ଟାଣ୍ଡାର୍ଡଥିବା ପିଲା କିମ୍ବା ସେଇ ଭଳିଆ ଟିକିଏ ଡାଉନ୍ ଷ୍ଟାଣ୍ଡାର୍ଡ ପିଲା କିଛି ପାଇଯାଏ ଖୁସିଲାଗେ ମନାନାହିଁ। କିନ୍ତୁ ହେଲେବି ଗୋଟେ ନିଜକୁ ଗୋଟେ ଦୁ
ଆପଣ ଏଇକଥା କହିଲେ ଗୋଟେ ଖୁସି ଲାଗିଲା ଏଥିରୁ ଗୋଟେ ଏଁ ଉୁଁ ଉୁଁ ଗୋଟେ କଥା ଧଇଲେ। ଏ ସରକାର ଏଇଟା ଆମପାଇଁ ବହୁତ ଖରାପ କରି ଯେ ଆମଠୁ ଛୋଟ ଚାକିରି ତାଙ୍କପାଇଁ। ତାଙ୍କୁ ବହୁତ କମ ମାରର କମ ତାଙ୍କର ମାର୍କରଖିଲେ ତାଙ୍କୁ ଚାକିରିହିଁ ଦେଇଦିଏ ତ ଆମେ ତାଙ୍କଠୁ ବହୁତ ବହୁତ ପ୍ରକାରର ସଂଖ୍ୟାର ଥିଲେ ଆମକୁ ମିଳେନାହିଁ ଚାକିରିତ ବୁଝନ୍ତୁ ଆମର। ଆମର ତାଙ୍କଠୁ ତୁଳନା କଲେ ଆମେ କେତେ ନିଚରେ ଅଛେ?
ହଁ ନାଇଁ ନାଇଁ ସତକଥା କିନ୍ତୁ ଏଇଯୋଉ ସଂଗ୍ରକ୍ଷଣ ବ୍ୟବସ୍ଥା ହଉ। କିଏ ଯାହା ମଧ୍ୟ ହଉ ଏଇଟା ଏଇଟାକୁ ମୁଁ ବିରୋଧ କରେନାହିଁ କିନ୍ତୁ ତଥାପି କଣ ହୁଏକି? ଯୋଉ ମାନେ ଯୋଉ ବେଳେବେଳେ ଲକଫେକ୍ଟର ଯୋଉ ଥାଏ ଗୋଟେ ମାନେ ପାଇଯାଆନ୍ତି।
ସେଇ ସେଇଟା ଠିକ ସେଇଟା ସେଇଟା ଠିକକଥା ହେଲେ ସରକାର। ସରକାର ସବୁ ପିଲାଙ୍କୁ ଏକା ସମାନ ଦେଖିବା ଦରକାର ଯେ ଜାତି ପତ୍ର ଦେଖିଲେ ସବୁ ପିଲା ସମାନ କାହିଁକି ନା ସମସ୍ତିଙ୍କ ମସ୍ତିଷ୍କ ସମାନ ନଥାଏ ତା ବେଲି ସେ ସବୁ ସବୁ ପିଲାଙ୍କ ଷ୍ଟାଣ୍ଡାର୍ଡ ତ ସମାନ ଥାଏ ନା?
ହଁ ନାଇଁ ନାଇଁ ମାନେ ସେ ନାଇଁ ନାଇଁ ସେମିତି ତ ସେମିତି ତ ଆମେ କ ନାଇଁ ନାଇଁ ନାଇଁ ଶୁଣନ୍ତୁ ସେମି ସେମିତି ତ ଆମେ କହିପାରିବା ନାହିଁ ଷ୍ଟାଣ୍ଡାର୍ଡ ସମାନ କଥା ଷ୍ଟାଣ୍ଡାର୍ଡ କେବଳ ଏଇ ସଂଗ୍ରକ୍ଷଣ ବ୍ୟବସ୍ଥା ପାଇଁ କେବଳ ଷ୍ଟାଣ୍ଡାର୍ଡ ଦାୟୀ ନୁହଁ। କି ଗୋଟେ ବ୍ୟକ୍ତି ବିିଶେଷ ତ ଦାୟୀ ନୁହଁ।
ହଁ ଏଇଟା ନିଶ୍ଚିତ ଗୋଟଏ ଆର ଗୋଟେ ବ୍ୟାକଗ୍ରାଉଣ୍ଡୁ ହିଁ ଥାଏ ନିହାତି ଭାବରେ ଆପଣ ମାନ ଜାଣିଚନ୍ତି।
ହଁ ହଁ ନିଜେ ନି ଠିକ୍ କଲେ କାହିଁକି ନା ଗୋଟେ ଘର ଲୋକଙ୍କୁ ଯଦି ତା ବାପା କି ତା ମା କି ଗୋଟେ ଯେମିତି ସରକାରୀ ଚାକିରୀ ହେଇଥାଏ ପିଲାମାନେ ସେଇ ଟାଇପ୍ ସେଇ ସମାନତାରେ ହିଁ ଚାକିରି ସିଏ କରିବେ ଯେମିତି ହେଲେ ବି।
ହଁ ଆଉ ଗୋଟେ ଦୁଃଖର ବିଷୟ ଆଜ୍ଞା ମନେକର ଗୋଟେ ଛୋଟ ମାନେ ମନେଙ୍କର ଯଦି ଦେଖିବା ଗୋଟେ ପଛୁଆ ବର୍ଗର ବ୍ୟକ୍ତି ଯଦି ସିଏ ଏକ ଏକ୍ଲାସ ଜବ୍ କରେ ଆଉ ତା ପିଲାକୁ ବି ଯଦି ସଂଗ୍ରକ୍ଷଣ ଦିଆଯାଏ ସେଇଟା ଟିକେ ପ୍ରଶ୍ନବାଚୀ ସୃଷ୍ଟି କରେ।
ଆଜ୍ଞା ନି
ଭାଇ
ଆଉ ନହେଲେ ନହେଲେ ସେମିତି କିଛି କାରଣ ନାହିଁ କିନ୍ତୁ ଆଉ ଗୋଟେ କଥା ଆପଣ ଦେଖିଥିବେ ଯୋଉମାନେ ସାଧାରଣତଃ ପଛୁଆ ବର୍ଗର ବ୍ୟ କ୍ତି ଥାଆନ୍ତି ଯିଏ ମଧ୍ୟ ହଉ ଯୋଉ ବର୍ଗ ହଉ ସେମା ମାନେ ଦେଖନ୍ତୁ ତାଙ୍କର ମାନେ ଏ ମସ୍ତିଷ୍କ ଚାକିରୀ ପାଇଲା ପରେ ମଧ୍ୟ ଏତେ ପରିବର୍ତ୍ତନ ଆସିନି ଯଉଟା କିି ସରକାର ଚାହୁଁଚି।
ଆଜ୍ଞା ସେଇଟା ନିଶ୍ଚୟ ସରକାର ଚାହୁଁଚି ଚାହୁଁଚି ହେଲେ ସେମାନେ
ଆଗ ଧାଡି ର ପିଲାଙ୍କ ସାଙ୍ଗେ ସେମାନେ
ସମାନତା ସମ ସମାନତା ଦରଞ୍ଜୟ।
କରନ୍ତୁ କିନ୍ତୁ ହେଲେ ବି ଦେଖନ୍ତୁ ହେଲେ ବି ଏ ମାନେ ସଂରକ୍ଷଣ ଦେଇକି ବି ସେମାନେ ପଛୁଆ ନିଶ୍ଚିତ ଅଛ
ହଁ ନିଶ୍ଚିନ୍ତ ନାହାଁ ନଥିଲେ ତ ନଥିଲେ ତ ସମା ଆମ ଭିତରେ ପ୍ରତିଦ୍ୱନ୍ଦୀ ଥାଆନ୍ତା କି ଏତେ?
ଥାଆଁନ୍ତାନି ନାଇଁ ରେଚୁଆଲି ମାନେ ଏଇଟା କହିବାର ଗୋଟେ ଏକ ତରଫା ଆ ସ ସଫଳତା ହେଇଥାନ୍ତା। ତେଣୁ ବଢିଆ ଜିନିଷ ସରକାର ଛୋଟ ଛୋଟ ସୌରକ୍ଷଣ ଯାହା ହେଲେ ବି ଦଉଛନ୍ତି କିନ୍ତୁ ମାନେ ସର କାର ସେଥିରେ ମଧ୍ୟ ଟିକେ ଛୋଟ ଛୋଟ ପରିବର୍ତ୍ତନ ଆଣିଲେ ମାନେ ଗୋଟେ ଭଲ ହୁଅନ୍ତାନି କି?
ସେଇଟା କଲେ ବ ବହୁତ ଆମେ ଖୁସି ହୁଅନ୍ତୁ ଆଉ ସବୁ ଯୋଉମାନେ ବି ଏତେ ପଢାପଢିକି କ ସେମାନେ ଆହୁରି ବହୁତ ଯେତେକ ପ ପରୀକ୍ଷାର୍ଥୀ ଅଛନ୍ତି ସବୁ ସେମାନେ ଆହୁରି ଖୁସି
ହୁଁ ହୁଁ ହୁଁ ହୁଁ ଏ ସ୍ପେସିଆଲି ସି ଶିକ୍ଷା କ୍ଷେତ୍ରରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଟିକେ ନିହାତି ଭାବରେ ଟିକେ ମାନେ ଏଇ ଜିନି ସଟାକୁ ଟିକେ କମେଇଦେଲେ ମଧ୍ୟ କୌଣସି ଅସୁ
ଆପଣ ଯୋଉଟା ସେଇଟା ବି ଠିକ୍, ଆଉ ସରକାର ଯୋଉ ଆମର ଏ ଯୋଉ ପରୀକ୍ଷା ଏ ସବୁ ମାନେ କରୁଛି ତ ତାର ତା ପାଇଁ ନିଜର ଗୋଟେ ଭଲ ପଦବି ଇଏ ରହୁ କାହିଁକି ନା ଏବେକା ସିଚ୍ୟେସନ୍ ଏବେକା ଉଁ ଦେଖୁଛନ୍ତି ଯୋଉ ପରିବେଶରେ ଯେ ପରୀକ୍ଷା ଗୁଡିକ କିଛି ଭଲ ଭାବରେ ହିଁ ଆୟୋଜନ କରାଯାଉନାହିଁ।
ବଢ଼ିଆ ବଢ଼ିଆ ଏଇଟା ଠିକ୍ ଠିକ୍ ଠିକ୍। ବଢିଆ ଜିନିଷକୁ ଆପଣ ଆସିଲେ
ଏ ସରକାର ତ ପରୀକ୍ଷା ମାନେ ଅ ଘୋଷଣା କରିଦଉଛି ସେତିକି ପଦବୀ ମାନେ ସେତିକି ପଦବୀ ବାହାରିଲା, ହେଲେ ଭିତରେ ଯୋଉ ମାନେ ପରୀକ୍ଷାର୍ଥୀ ମାନେ ଯୋଉମାନେ ପରୀକ୍ଷାକୁ ଆମର କରଉଚୁ କରାଯାଏ କରଉଛନ୍ତି ସେମାନେ ନିଜେ ନିଜେ ଭିତରେ କଥାବାର୍ତ୍ତା ହେଇ ତୋ ତା ପିଲାକୁ ତା ପିଲାକୁ ତ ଆମେ ଏଇ ଚାକି, ଏଇ ଚାକିରି ଦେଇଦବା।
ହଁ, ହଁ।
ଏଇଟା ବହୁତ ଖରାପ ଏଇଟା ସରକାର ଦେଖିବା ଦରକାର ଯୋଉ ଏକ୍ଜାମ୍ ହଉଛି ସବୁ ପିଲା ଆମେ ସମାନ ଏକ୍ଜାମ୍ ହବା ଦରକାର।
ହଁ ଇଏ ଶୁଣନ୍ତୁ ମୁଁ ଆପଣଙ୍କ ପାଖରେ ଆପଣଙ୍କୁ ପୁନଃ କଣ୍ଟାକ୍ଟ କରିବାକୁ ଚେଷ୍ଟା କରୁଛି ଟିକେ।
ଆଜ୍ଞା, ଆଜ୍ଞା, ଆଜ୍ଞା।